ହଁ। ଆଜ୍ଞା ନମସ୍କାର ଆଜ୍ଞା। ନମସ୍କାର ଆଜ୍ଞା।
ହ୍ୟାଲୋ।
ହ୍ୟାଲୋ ଆସୁଛି ଆୱାଜ୍ ଆସୁଛିି ହ୍ୟାଲୋ
ହ୍ୟାଲୋ।
ହ୍ୟାଲୋ। ହଁ ମ୍ୟାଡ଼ାମ ଆ ଆବାଜ ଆସୁଛି ଏବେ।
ହଁ ମ୍ୟାଡ଼ାମ ଆସୁଛି।
ଆଜ୍ଞା ଆଉ କଣ କରୁଛନ୍ତି ମ୍ୟାଡ଼ାମ୍ ନମସ୍କାର ମ୍ୟାଡ଼ାମ୍।
ମ୍ୟାଡ଼ାମ ମୁଁ ବସିଥିଲି ଏବେ ଆପଣ କଣ କରୁଛନ୍ତି।
ମୁଁ ବସିଛି।
ଆଚ୍ଛା ମ୍ୟାଡ଼ମ୍। ଆଉ ରୋଷେଇ ଆଜି ସକାଳେ କଣ କରିଥିଲେ ନା ଘରେ ବନେଇଥିଲେ ନା ଆପଣ ବନେଇଥିଲେ।
ନାଇଁ ହଁ ମୁଁ ନିଜେ ବନେଇଲି ଆଜି ଆଜି ପୁରୀ କରିଛି ଆଉ ଚଣା ଆଳୁ ତରକାରୀ।
ଓହୋ ଆପଣ ନିଜେ ବନେଇଛନ୍ତି ଆଜ।
ହୁଁ ମୁଁ ନିଜେ ବନାଏ ମତେ ଆସେ ଟିକେ ବହୁତ ମାନେ ଆସିଯାଏ।
ମୁଁ କହିଲି ମ୍ୟାଡ଼ାମ୍ କଣ ବନେଇଥିଲେ ଆଜି।
ଆଜ୍ଞା।
କଂ ବନେଇଥିଲେ।
ହ୍ୟାଲୋ।
ହଁ ମ୍ୟାଡ଼ାମ ମୁଁ କହିଲି କଣ ବନେଇଥିଲି ଆଜି ସ
ଆଜି ସକାଳେ ପୁଡି ପୁଡି କରି ଛି ଆଉ ଚଣା ଆଡ଼ୁ ତରକାରୀ ସେ ଯୋଉ ନାଲି ଚଣା। ନଥାଏ ନା ସେଇଟା ତାର ତରକାରୀ କରିଛି ହଁ।
ଆଚ୍ଛା ମ୍ୟାଡ଼ାମ ଆଉ ମୁଁ ତ ଏବେ ଏଇ ସୋଇକି ଜଷ୍ଟ୍ ଉଠିଲି।
ଆଜ୍ଞା।
ହଁ ଏବେ ଭାବୁଛି କଣ ଟିକେ ବନେଇ କରିକି ଖାଇବି ସେ କଣ କଣ କରିବି କିଛି ଜାଣିପାରୁନି।
ଆଚ୍ଛା ଆଚ୍ଛା ହେଲେ ଆପଣ ମାନେ ରାତିରେ ପଢାପଢି କରିକି ଶୋଇଥିବେ ବୋଧେ।
ହଁ ବହୁତ ଲେଟ୍ ନାଇଟ୍ ରେ ସୋଇଲି ଏଗାରଟା ଏଗାରଟା ନୁହଁ ମିନିୟମ୍ ଗୋଟେ ସାଢ଼େ ଗୋ ଟେରେ ମୁଁ ସୋଇଲି।
ଆଉ ଗରମ ବି ତ ହଉଚି ନା ମ୍ୟାଡ଼ାମ ସେଥିପାଇଁ ତ ନିଦ ବି ତ ଆସେନି ଗରମ ପାଇଁ।
ସୋଇକି ଜଷ୍ଟ୍ ଏବେ ଉଠିଲି ଗୋଟେ ଦିଇଟା ରେ ସୋଇଲା ମାନେ ତ ଲେଟ୍ରେ ଉଠିବ ନା ତ ମୁଁ ଲେଟ୍ରେ ଉଠିଲି ଆଉହ ମ୍ୟାଡ଼ାମ ଆପଣ କେତେବେଳେ ଉଠିଲେ।
ସେଇଟା ଆମର ମାନେ ବହୁତ ଏବେ ଅସୁବିଧା ହଉଛି ଗରମ ପାଇଁ ତ କିଛି କରି
କିଛି କରିହଉନି ଲେଟ୍ରେ କଣ କରିବା ଗରମ୍ ବି ହଉଚି। ହଁ ଗରମ ବହୁତ ହେଉଛି ବାଶ ଖାଇବାକୁ ଏତେ ଇଚ୍ଛା ହେଉନି ତ ଖାଲି ଗାଧା ଗାଧୋଇ ସାରି ସକାଳୁ ପଖାଳ ଦୁଇଟା ନ ଖାଇଲେ ଶାନ୍ତି ନାହିଁ। ରାତିରେ ରୁଟି ଭଜା ବି ଖାଇକୁ ଇଚ୍ଛା ହେଉନି। ଗରମ ହେଉଛି।
ଆଜ୍ଞା। ସେଇଟା ସେଥିପାଇଁ ତ ମାନେ କିଛି ବି ଆପଣ ଏବେ କରନ୍ତୁ ଯାହା।
ଭୁଲ ମ୍ୟାଡ଼ାମ ଆପଣଙ୍କ ସେପଟେ।
ମୋ ଶୀଘର ହେଲେ ବି କିଛି ଖାଇବା ପାଇଁ ଇଛା ହୁଏନି ଯେମତି ଆଳୁ ଭଜା। ସେଇଗୁଡା ବି।
ହୁଁ ହୁଁ ମୁଁ କହିଲି ମ୍ୟାଡାମ ଆପଣଙ୍କର ତ ସ ସେପଟେ ଯୋଉ ଏତେ ଯୋର ଯୋଉ ଗରମ ହଉଛି ଲୋକମାନଙ୍କ ଦେହ କାହାର ଖରାପ କିଛି ହେଇନି।
ଆମ ପଟେ ତ ବହୁତ ଗରମ ଅଛି ମ୍ୟାଡାମ।
ମୁଁ କହିଲି ଦେହ ପା କଆର କିଛି ଖରାପ ହେଇନି।
ହଁ କଣ କହିଲା ମ୍ୟାଡ଼ାମ।
ମୁଁ କହିଲି ଦେହ ଯେଉଁ ଖରାକୁ ଯେଉଁ ଲୋକମାନଙ୍କର ମୁଣ୍ଡ ବୁଲେଇ ଦେଉଛି କି ବାନ୍ଧି ଫାନ୍ନ୍ତିି ହେଉଛି ଲୋକଙ୍କର ବହୁତ ଗ୍ୟାସ୍ ଫ୍ୟାସ୍ ପ୍ରୋବ୍ଲେମ୍ ବହୁତ ହେଉଛି ତ ଆପଣଙ୍କ ସେପଟେ କିଛି କାହାର ହେଇନି ଘର ପାଖାପାଖି ହେଲା କି ଘରେ କିଛି କାହାର ସଦସ୍ୟ ମାନଙ୍କର ହେଲା।
ହଁ ଆମ ପଟେ ତ ଏପଟେ ମାନେ ଅ କୋଇଲାରୀ ଜାଗା ତ ସେ ସେଥିପାଇଁ ଟିକେ ଅସୁବିଧା ହୁଏ। ବି କଳକାର ଖାନା ଗୁଡା ବି ବହୁତ ଅଛି। ତ ସେଥିପାଇଁ ବହୁତ ଗରମ ବହୁତ ଗରମ ମାନେ। କାରଖାନା ଗୁଡା ଅଛି ନା। ତ କାରଖାନ ର ଯେତେ। ଧୂଆଁ ଆସୁଛି ପ୍ରଦୂଷଣ ହଉଛି। ତାପରେ ପାଣିରେ ଆମର ଯେତେ କଳକାରଖାନା ର ଯାଉଛି ଅ ଅଡିଆ ଆବର୍ଜନ ଗୁଡା ଯାହାବ ପଦାର୍ଥ ଗୁଡା ମିଶୁଛି ପାଣି ରେ। ସେଥିପାଇଁ ବେଶୀ ମାନେ ପାଣିଟା ହଉଛି ଖରାପ ଆଉ ବାୟୁ ପ୍ରଦୂଷଣଟାରେ ବି ବହୁତ କଷ୍ଟ ହଉଛି ଲୋକଙ୍କୁ। ନିଃଶ୍ଵାସ ପ୍ରଶ୍ଵାସ ନେବା ପାଇଁ ବି ବହୁତ। ସବୁବେଳେ ମାନେ ଇଏ ହଉଛି।
ମ୍ୟାଡ଼ମ୍ ସେ ତ ବହୁତ ମାନେ ଏ ଯେଉଁ ଲୋକମାନେ କଣ ଏ ଯେଉଁ ଗାଈଗୋରୁ ଯେଉଁ ବୁଲୁଛନ୍ତି କି ସେମାନେ ବି ବହୁତ ମାନେ ପାଣିଟ ବି କଣନ୍ତି ପିଇବା ପାଇଁ ବହୁତ ମାନେ ଏ ଯେଉଁ ଖରା ଏକ୍ସେସ୍ ହେଉଛି ସେମାନେ ଏ ବି ବହୁତ ମାନେ ଅସୁବିଧାର ଇଏ କରୁଛନ୍ତି। କାଲି ଆମ ଏଇ ଘର ପାଖରୁ ଜଣଙ୍କର। ମୁଣ୍ଡ ମାନେ ବୁଲେଇଲା ସ ସେ ସଶ ହୋଇଗଲା ସେ ଚାଲିଗଲେ।
ଆଜ୍ଞା। ମେନ୍ କଥା ଏବେ ତ ସେ ଗଛ ଫଛ ସବୁ କଟା ହଉଛି। ଠିକ। ଆଉ ମାନେ ସେ କ ଖାନ ଗୁଡା ଯେମିତି ଆମର ଅ ଅସାର ତାର ବଢି ଯାଉଛି ଫେରେ ଆପଣ ପାଇବେ ବିଲ୍ଡିଙ୍ଗ କ ହଉଛି ଘର ତିଆରି କରୁଛନ୍ତି। ମାନେ ନା କ୍ଷେ ମାନେ କ୍ଷେତରେ ଭଲ କରି କାମ ହଉଛି ନା ଜଙ୍ଗଲ ମାନେ ରହିପାରୁଛେ ତ ସେଥିପାଇଁ ଟିକେ ପ୍ରଦୂଷଣ ଟା ବେଶୀ ହଉଛି।
କିଛି ବି ହେଇପାରୁନି ସେଥିପାଇଁ ଲୋକମାନେ ବହୁତ ଅସୁବିଧା ହଉଛନ୍ତି। ନା ଖରା ଏକ୍ସସେସ୍ ବି ହେଉଛି ତ ସେ ଗୋଟେ ଲୋକଟି ସେଦିନ ତ ଦେହ ବହୁତ ଖରାପ ହୋ ତା ମୁଣ୍ଡ ବୁଲେଇଲା ସେ ଡାଇରେକ୍ଟ ମେଡ଼ିକାଲ ନେଲା ବେଳକୁ ସେ ଚାଲି ମାନେ ଏମିତି ବ ଏତେ ଜୋରସୋରରେ ଖରା ହେଉଛି। ତ ଲୋକମାନେ ବହୁତ ହଇରାଣ ହେଉଛନ୍ତି। ଆମେ ଏ ଘରେ ଅଛ ଆମେ ଖାଉଛେ ଏସି କରୁଛେ ଲୋକମାନେ ବହୁତ ଗରିବ ଲୋକମାନେ ଅଛନ୍ତି। କି ଖାଇବାକୁ ପାଉନାହାନ୍ତି ଫ୍ୟାନ୍ ବି ନଥିବ ତାଙ୍କର ଆମେ ଏସିରୁ ଆମେ ବାହାରୁନେ ତ ସେମାନେ ଗୋଟେ ଗୋଟେ ଗରିବ ଲୋକ ତାଙ୍କର ଏସି ବି ନାହିଁ ଫ୍ୟାନ୍ ବି ନାହିଁ ସେମାନେ ବହୁତ କଷ୍ଟ ରହୁଛନ୍ତି।
ହୁଁ ଏଇ ସବୁ ପାଇଁ ତ ଆମର ସେଇ ଯୋଉ ଆମକୁ ଏବେ ହାଇବ୍ରିଡ ଖାଦ୍ୟ ଗୁଡା ମିଳୁଛି ସା
ବେଶୀ ଦେହ ବେଶୀ ହଁ ବେଶୀ ଦେହ ଖରାପ ମାନେ ସେଥିରେ ରହୁଛି। ଦେହ ଖରାପ ତ ସେଥିରେ ବେଶି ବି ହଉଛି ମ୍ୟାଡ଼ାମ।
ସବୁ ଜାଣିଶୁଣି
ମାନେ ଆଉ ମାନେ ନାହିଁ କି ଭଲ ଜିନିଷ। ତମ ପାଇଁ ନାହିଁ କିଛି। ଖାଇଲା ଭଳିଆ ଜିନିଷ। ମାନେ ସବୁ ସବୁବେଳେ ଆମେ ଏଇ ବାହାର ଜିନିଷ ଖାଉଛେ ଫାଷ୍ଟଫୁଡ଼୍ ଜିନିଷ ଖାଉଛେ କିଣିକି ନର୍ମାଲ ଘର ତିଆରି ଜିନିଷ ଆମେ ଏତେ କେହି ପସନ୍ଦ କରୁନେ।
ଏବେ ତ ସେଇ ଯୋଉ ଦେଖିଲି କାଲିକି ନ୍ୟୁଜ ରେ ଆମ୍ବ ବି ଯୋଉ ପାଚିଲା ଆମ୍ବ ଟା ସେଟା ବି ମାନେ କଞ୍ଚାରେ ହିଁ କଲର ପକେଇ ଦଉଛନ୍ତି ଆଉ ଇଂଜେକ୍ସନ୍ ଗୁଡା
ହଁ ମ୍ୟାଡ଼ାମ ଯୋଉ କର୍ବାଇଟ ସେ ଯୋଉ କୁହନ୍ତି ଘରେ ଦେଇକି ଘୁମି କରନ୍ତି ତ। ରି କେତେ କଣ ତା ପାଇଁ ଆମ୍ବ ପାଚିବା ପାଇଁ କେତେ କଣ କରୁଛନ୍ତି ଆମ୍ବ ପାଚିବା ପାଇଁ କେତେ କଣ କରୁଛନ୍ତି ଆମେ ସେଇ ଆମ୍ବକୁ କିଣିକି ମାର୍କେଟରେ ଖାଉଛେ ତ ଦେହ ଖରାପ ହବ ନା।
ହୁଁ ସେଥିପାଇଁ ତ ମାନେ ଦେହ ଟା ବହୁତ ଅସୁସ୍ଥ ଲାଗୁଛି ଆଉ ଏସବୁ ଦେଖିକି ତାପରେ ଆଉ ଖାଇବା ପାଇଁ ବି ଇଚ୍ଛା ହୁଏନି ନା ମ୍ୟାଡାମ।
ଆଜ୍ଞା ମ୍ୟାଡ଼ାମ ଦେଖିଲେ ଇଚ୍ଛା ହେବନି ହଁ ଘରୁ ବି ଆମେ ମାନେ ଆମ ବାରିଫାରିରେ ଯେଉଁ ଆମ୍ବର ଲାଗିଲା କିଏ ଦେଶୀ ଜିନିଷ ହେଲା ତ ଆମକୁ ଇଚଛା ହେଉନି ହଁ ଦେଶୀ ଜିନିଷ ଥରେ ଦୁଇ ଥର ଖାଇଲେ ହଁ ଏଟା କିଏ କରୁଛି କିଏ ଖାଉଛି ଆମେ ମାନେ କିଣିକି ବାହାରୁ ଆଣିକି ଖାଉଛେ କିନ୍ତୁ ଆମକୁ ଦେଶି ଜିନିଷଟା ବହୁତ ପସନ୍ଦ ଏଇ ବେସିକାଲି ଖରାଦିନ ହେଲା ଏବେ ଏଇ ନର୍ମାଲ୍ ଶାଗ ବାରି ଏ ବାରି ତିଆରି ଶାଗ ଶାଗ। ହେଲା ବାଇଣ ଫାଇଣ ହେଲା ତ ଆଳୁ ହେଲା ସିଝା ସୁଝି କରିକି ଏଡାକ ସବୁ ଖାଇବା କଥା କିନ୍ତୁ ଆମେ ସମୟରେ ବାହାରୁ କିଛି ମାନେ ଚିକେନ୍ ହେଲା ବିରିୟାନୀ ହେଲା ମାନେ ସବୁ ଜିନିଷ ଆମେ କହୁଛେ କି ନାଇଁ ଆମେ ଘରେ କିଏ ବନଉଛି ଖରା ହେଉଛି ଘରେ କିଏ ବନଉଛି ଚାଲ ବାହାରୁ କିଣିକି ଖାଇଦବା। ବାହାରେ ଯେଉଁ ହେବ ତେଲ ମସଲା ଏଇଟା ସେଇଟା ଖାଇକି ଆମର ବେଶୀ ଯଉଁ ଖରା ଦିନ ଯଉଁ ଏତେ ଖରା ହେଉଛି ଗ୍ୟାସ୍ ଫ୍ୟାସ୍ ପ୍ରୋବ୍ଲେମ୍ କୁ ଆମେ ଡାକୁଛେ।
ସେଇଟା ତ ଖରା ପାଇଁ ହିଁ ସବୁ କିଛି ହଉଛି ଆମର ଦେଖା ଯାଉଛି ଏବେ ତ ବର୍ଷା ଆସିବାର ସମ୍ଭାବନା ଅଛି କିଛି ଦିନ ପରେ କିନ୍ତୁ ଆସିବ ନ ଆସିବ ସେଟା ତ ଜଣା ନାହିଁ।
ବର୍ଷା ମ୍ୟାଡାମ ମ୍ୟାଡାମ ପାଣିପାଗ ବିଭାଗ ତ କହୁଥିଲେ କି ଚାରି ମାସ ଖଣ୍ଡେ ନା ଆହୁରି ଖରା ଅଛି। ଆଜିଠୁ ତ ବହୁତ ମାନେ କେତେ ଗିରି ରେ ଅଛି। ତ ବର୍ଷା ଆସିଲେ ଭଲ ହବ କିନ୍ତୁ ବର୍ଷା ଏବେ ଜଲଦି ମତେ କାହିଁ ଆସିଲା ଲାଗୁନି ମତେ ଲାଗୁଛି ସେ ରଜ ପରେ ପରେ ବାହୁଡା ପରେ ଯାଇକି ଆସିବ।
ହୁଁ ହୁଁ ହୁଁ ସେତେ ପର୍ଯ୍ୟନ୍ତ ଲୋକେ କଣ ହବ ଅବସ୍ଥା ଖରାପ ହେଇଯିବ।
ଲୋକମାନେ ସେତିକିରେ ବି କେ କେତେ ଲୋକମାନେ ଜୀବନ ଜଳିଯିବ କେତେ ଲୋକଙ୍କ ଦେହ ଖରାପ ହେଇଯିବ। ଯେଉ ଯେଉଁ ଟାଇପ୍ ର ଖରା ହେଉଛି ବାହାରେ ଘରୁ ବାହହାରାରୁ ବି ବାହାରିବନି। ଏସିିରେ ପଶି ଏସିରୁ ବି ବାହାରିବାକୁ ଇଚ୍ଛା ହୋଉନି।
ହଁ ବାହାରିବାକୁ ଇଚଛା ହଉନି ତାପରେ ଆପଣ ବେଶୀ ମାନେ ସବୁବେଳେ ତ ବସି ପାରିବେନି ନା। ସବୁବେଳେ ବସିକି ରହିପାରିବେନି
ଏସିରେ ଏସିରେ ଶୁଣନ୍ତୁ ମ୍ୟାଡାମ ଏସି ରେ ଶୋଇଲେ ଧର ରାତିରେ ଶୋଇଲେ ସକାଳୁ ସେମିତି ଶୋଇଲେ। ଦି ପରେ ରାତିରେ ଦି ଟାଇମ୍ ଶୋଇଲେ ଆଉ ଅନ୍ୟ ଟାଇମ୍ ତ ଆପଣ କିଛି ନା କିଛି କରିବେ ନା କି କିଛି ନ କଲେ ବି ଆପଣଙ୍କ ଘରେ କିଛି ଗୋଟେ ଜିନିଷ ସଜାସଜି କଲେ କିଛି ଗୋଟେ ଇଚ୍ଛା ହେଲା ରୋଷେ କରି ଖାୟାପାଇ ଆପଣ ଖାଇଲେ ତୋ ଯୋଉ ଗରମ ଯେ ରେ୍ଜ ହେଉଛି କଣ କରିବ। ବହୁତ ଜୋର୍ଷରେ ଗରମ ହଉଛି।
ହୁଁ। ଏତିକି ଗରମ ତ ମାନେ ସହି ହଉନି ଆହୁରି ଗରମ ହେଇଯିବ ଆଜିଠୁ ତ ସେଇ ଚେଞ୍ଜ ହୋଉଛି।
ମାନେ ବଢ଼ିବାର ଅଛି।
ପଚାଶ ରୁ ପଞ୍ଚାବନ ଡିଗ୍ରୀ ଟା ଦେଖଉଛି ଆଜିଠୁ। ଲୋକେ ହଇରାଣ ହେଇ ଯିବେ ପୁରା।
ସେହିପରି ଲୋକମାନେ କଣ କରିବେ ଏମିତି ଯଦି ହବ ଲୋକମାନେ ବହୁତ ହଇରାଣ ହେଇ ଯିବେ।
ଆମେ ତ ଘରେ ଅଛୁ ମାନେ ଭଲ କରି ଅଛୁ କିନ୍ତୁ ଯିଏ ବାହାରକୁ ଯାଉଛନ୍ତି କାମ ପାଇଁ ନିଜର ମାନେ ରୋଜଗାର କରିବା ପାଇଁ ସେମାନଙ୍କୁ ବି ବହୁତ ଅସୁବିଧା। ଯେମିତି ଅ ସବଜି ଗୁଡା ବିକ୍ରି କରୁଛନ୍ତି ଯାଇକି ପନିପରିବା ବିକ୍ରି କରୁଛନ୍ତି ଦୋକ ଦୋକାନ ଖୋଲୁଛନ୍ତି। ବହୁତ ଲୋକେ ନିଜ କାମ କରୁଛନ୍ତି କୁଲି ଆଜିରେ ମଜୁରି ଦୂୀ କରୁଛନ୍ତି ସମସ୍ତଙ୍କ ପାଇଁ ଅସୁବିଧା ହେଇଯିବ ନା।
ସମସ୍ତେଙ୍କ ପାଇଁ ଅସୁବିଧା ହେଉଛି ନା ସେମାନେ ଯେଉଁ ଖରାକୁ ଇଏ ମାନେ ଯେଉଁ ହାଟ ଫାଟ ଯେଉଁ ପଡ଼େ ଗାଁ ମାନଙ୍କରେ ଯେଉଁ ହାଟ ଫାଟ ପଡ଼େ। ଲୋକମାନେ ଯୋଉ ଗାଡି ଭାଡି ଡାଲାରେ ବସି କି ଆସୁଛନ୍ତି କି କିଏ ସାଇକେଲିଂରେ ଧରିକି ଜିନିଷ ଆସୁ ସେମାନଙ୍କୁ ବହୁତ କଷ୍ଟ ଆକଚୁଆଲି ହେଉଥିବ।
ସେଇଗୁଡା ତ ଉ ମାନେ ବହୁତ
ଟିକେ ଯୋଉ ବିକା ବିକି ଖରାରେ ଗୋଟେ ଖାଲି ପାଲ ଟାଙ୍ଗି ନେହଲେ ଖାଲି ଖରାରେ ବସିକି ବିକା ବିକି କରୁଥିବେ ସେମାନେ ବହୁତ କଷ୍ଟ ଆକଚୁଆଲି ଭୋଗୁଥିବେ। ଆମେ ତ ଘରେ ରହିକି ବି ତାପରେ ବି ଆମେ କହୁଛେ କି ଆମକୁ ଭଲ ଲାଗୁନି।
ହଁ ହଁ।
ଆଉ ମ୍ୟାଡ଼ାମ ଆପଣଙ୍କ ଆଡ଼େ ବ
ନାଇଁ ନାଇଁ ଏପଟେ ଜମା ବର୍ଷା ଆସିନି ଆପଣଙ୍କର ପୂଜା ସରିଲା ପରେ ସେ ଯୋଉ ଏଇ ରିସେଣ୍ଟଲି ପୂଜା ହେଇଥିଲା ସେ ପତିିବାଲା ପୂଜା ତ ସେଇଟା ସରିଲା ପରେ। ତାପରେ ତ ଆଉ ଜମା ବର୍ଷା ଆସି। ମାନେ ତା ଆରମ୍ଭରୁ ଦି ତିନି ଦିନ ଆରମ୍ଭରେ ମାନେ ତା ଆଗରୁ ଆସିଥିଲା ବର୍ଷା ଆଉ ତାପରେ ଆଉ ଜମା ନାହିଁ ଏପର୍ଯ୍ୟନ୍ତ ଜମା ନାହିଁ ମାନେ ଟିକେ ବିଜୁଳି ବି ଗଡଘଡି ଦଉନି ନା ମାନେ ଚେଞ୍ଜ ହଉଛି ଟିକେ କହିବି ଟିକେ। ମାନେ ବାଦଳିଆ କରୁନି ଜମା ନାଇ।
ଆଚ୍ଛା ମ୍ୟାଡ଼ାମ ଆମର ତ ସେଇ ଚାରି ପାଞ୍ଚ ଦିନ ପରେ ବର୍ଷା ଉଠାଇଥିଲା। କିନ୍ତୁ ଏତେ ବର୍ଷା ହେଇନି। ନର୍ମାଲ୍ ବର୍ଷା ମାନେ ଟିକେ ଉଠେଇଲେ ଫିର୍ ଫି ମାନେ ଜଷ୍ଟ ହାଲକା ହେଇକି ତାପରେ କମିଗଲା। ତାପରେ ସେବେଠୁ ଆଜି ପର୍ଯ୍ୟନ୍ତ ଆଉ ବର୍ଷ। ଦେଖିବାକୁ ମିଳୁନି ଆମକୁ।
ଆଜ୍ଞା
କେବେ ଯେ ବର୍ଷା ହେବ। ବର୍ଷା ହେଲେ ବି କଣ ଟିକେ ଭଲ ଲାଗେ ଯୋଉ ଗରମ ଆକଚୁଆଲି ବହୁତ ଯୋର୍ସେରେ ହଉଛି ତ ବର୍ଷା ହେଲେ ଟିକେ। କିଏ ମାନେ ସେ
ହୁଁ। ଠିକ ଅଛି ମ୍ୟାଡ଼ାମ ତାହଲେ କଥା ହେବା। ଆଜ୍ଞା
ଓ ଆଉ ଆପଣ କହିଲେ ଏତେ ସବୁ ଜିନିଷ ମୋତେ ଭଲ ଲାଗିଲା
ମତେ ବି ବହୁତ ଭଲ ଲାଗିଲା ମ୍ୟାଡ଼ାମ ଆଜ୍ଞା। ନମସ୍କାର ଆ।
ଆଜ୍ଞା ମ୍ୟାଡ଼ାମ୍ ନମସ୍କାର।